ଆଜ୍ଞା ମ
ହ୍ୟାଲୋ ଶୁଭମ ଭାଇ ନମସ୍କାର। ନମସ୍କାର ଆଜ୍ଞା।
ଆଜ୍ଞା ଆପଣ ଏବେ କଣ କରୁଛନ୍ତି? ଆପଣଙ୍କୁ ମୋ କଥା ଠିକ ସେ ଶୁଭ ଯାଉଛି। ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ଭଲ୍ସେ ଶୁଭ ଯାଉଛି ମୋ କଥା ଆପଣଙ୍କୁ ଶୁଭ ଯାଉଛି?
ଆଜ୍ଞା ଆଜ୍ଞା ଆପଣଙ୍କ
ଆଜ୍ଞା ଆମେ ଏବେ ଶୟନ ଅବସ୍ଥାରେ ଅଛୁ ଆଜ୍ଞା। ଆଜ୍ଞା ଆମେ ଏବେ ଶୟନ ଅବସ୍ଥାରେ ଅଛୁ।
ବନ୍ଟୁ ଭ୍ରମଣ କରିବାକୁ କଉ ଆସିିଲ
ନାଇଁ ଆଜ୍ଞା ନାଇଁ ନାଇଁ ଆଜ୍ଞା ଆମେ ସକାଳୁ ବେଳେ କେବେ ବନ୍ଧୁକ ଘରକୁ ଯାଇନାହୁଁ। ଆମେ ସେଇ
ଯାଇନା ଆପଣ ଆଜ୍ଞା ଆ ବୁଝେଇିଲେ ଆଜ୍ଞା କୁହନ୍ତୁ କୁହନ୍ତୁ।
ହଁ ଆପଣ ବୋଧେ ଯାଇଥିଲେ ବୋଧେ ବନ୍ଧୁଙ୍କ ଘରକୁ। ଆପଣ ଯାଇଥିଲେ ବୋଧ ହୁଏ ଆପଣଙ୍କ ମିତ୍ରଙ୍କ ଘରକୁ।
ପାଇଁ ଏଇ ବର୍ଷାକୁ ଦେଖି ଆଜ୍ଞା ମୁଁ ତାଙ୍କ ଘରକୁ ଯାଇ ଭ୍ରମଣ
ଓହୋ।
କରି ଆସିଲି ଆପଣ ଜାଣି ପାରୁଥିବେ ମୁଁ କ
ଓହୋ ନା ଆ୍ଞା ଆମ ଆଜ୍ଞା ଆଜ୍ଞା। ଆଜ୍ଞା ଆମର ଇବୁ ଭାଇ
ହଁ।
ଆମର ଆମର ଇବୁ ଭାଇ କାଇହିଁ ଆମର ଆଜ୍ଞା ଆଜ୍ଞା ଇବୁ ଭାଇ ଆମର କାଇହିଁ ସେ ଆସିଥିଲେ ତ ଆଜ୍ଞା
ସକାଳୁ ଆଜ୍ଞା ଉଠି ଉଠିକି ଠିକି ତାଙ୍କର ଏଇ ବର୍ଷରେ ଟିକେ
ହଁ କୁହ
ସେଇ ଏହି ଏହି
ଆଜ୍ଞା।
ଏଇ ଭଳି ଘରୁ ବାହାରି
ହଁ।
ଗଡିଲେ ତାଙ୍କ ତ ସେ ଯେତେ
ଆଜ୍ଞା ସେ ବର୍ଷରେ ଭିଜି ଯାଇଛନ୍ତି। ହଁ ପଦିନ ହଁ ପତକା ଉତ୍ତୋଳନ କରୁଛନ୍ତି। ହୁଁ।
ଆଜ୍ଞା ଆଜ୍ଞା।
ଓହୋ ଆଜ୍ଞା ଆମର ହାଡି ବାବୁ ଅଛନ୍ତି କି? ହୁଁ ଆ ହାଡି ବା ଆଜ୍ଞା। ହଁ ଆଜିିକ ନମ ଦବ
ଆଜ୍ଞା ଜଣିପାରୁଛି ଆପଣ ତାଙ୍କୁ
ଆଜ୍ଞା।
ଆଜି ସନ୍ଧ୍ୟା ବେଳେ ଆପଣଙ୍କର ଆଜି ସେ କୁଆଡେ କାଳେ ସେଇ ବନ୍ଧୁଙ୍କ ଘରକୁ ଯିବେ।
ନାଇଁ ଆଜ୍ଞା ନାଇଁ ଆଜ୍ଞା ଆମର ତ ଏବେ ମେଘଛନ୍ନ ରହିଛି ଆଜ୍ଞା ବର୍ଷା ମଧ୍ୟ ଏବେ ପକଉଛି ଆମ ଘର ଆଡେ ତେଣୁ ଆମର କୁଆଡେ ଯିବାର ଆଜ୍ଞା କିଛି ସଂଯୋଗ ତ ନାହିଁ। ଯଦି ହବ ଆମେ ଟିକେ ସେଇ ମିତ୍ରଙ୍କ ଘରକୁ ଯିବାର ଅଛି।
ସିପ୍ଟ କରାଯାଏ ପ୍ରାୟତଃ
ତିନି ଦିନ କଣ କମୁ ନାହିଁ। ଆଉ ସମୟ କରି ଆଜ୍ଞା ଯାଇ ବି ପାରୁନା ଆପଣ କଣ ଆଜି କରିଥିଲେ ନା ଆଜ୍ଞା? କଲେଣି ଆପଣ କଲେଣି ଆଜି
ନାଇଁ ଆଜ୍ଞା ନାଇଁ ଆଜ୍ଞା ମୁଁ ମହାବିଦ୍ୟାଳୟ ଆଜି ଗମନ କରି ନାହିଁ ଦୀର୍ଘ କାଳ ଧରି ବର୍ଷା ଆଜ୍ଞା ହଉଛି ତେଣୁ ଆମେ ଯାଇପାରିନ ନାହୁଁ ଏ ଆପଣ ଯାଇଥିଲେ କି ମହାବିଦ୍ୟାଳୟ?
ଆଜ୍ଞା ମୁଁ ଆଜ୍ଞା
ଆପଣ ଯାଇଥିଲେ କି ମହାବିଦ୍ୟାଳୟ?
ଥିଲି ବାଦଲ ବର୍ଷାକୁ ଦେଖି ଆଜ୍ଞା ମୁଁ ମୁ ବି ଆଜି
ହଇରାଣ ନଁ ଆଜ୍ଞା ଆମେ ତ ଆଜ୍ଞା ଉଠିିବି ନଥିଲୁ ଆଜ୍ଞା ଯିବା ପାଇଁ ଆମେ ଜାଣିଥିଲୁ ଆଜ୍ଞା ବର୍ଷା ହବନାଇଁ।
ଓ ଆପଣ ଉଠିବେ ଉଠିନଥିଲେ ଯିବେ ବୋଲି ଏବେ ଦେଖନ୍ତୁ ଏବେ କିଛି
ଆଜ୍ଞା ହୁଁ। ହୁଁ ବର୍ଷାପାଗ ଆଜ୍ଞା ପୁଣି ଏବେ ବର୍ଷା ପକେଇଲା।
ହଁ ଟିକେ
ନିଶ୍ଚିତ ଭାବରେ ଆଜ୍ଞା ଆଛା ଆଜ୍ଞା ନାଇଁ ନାଇଁ ଆଜ୍ଞା ବର୍ଷା ବର୍ଷାଟା ଏଇଟା ଲାଗି ରହିବ ଭଳିଆ ଜଣା ପଡୁଛି ଆଜ୍ଞା ଆମର ଆଜି ଆମ ଆପଣଙ୍କୁ ଆମର ସାହୁ ଭାଇ ଆପଣଙ୍କ ସହିତ କି ସମ୍ପର୍କ ରଖିଛନ୍ତି ଯେ ଆଜ୍ଞା ରାତିରେ କଣ ଗଟେ ଅନୁସିତ କରୁଛନ୍ତି।
ହଁ ଆଜ୍ଞା ମତେ ତ
ପୁରୀରେ ରାକ୍ଷୀ ନଅଶହ।
ଯୋଗାଯୋଗ କରିୁଛନ୍ତି ଆଜ୍ଞା ସେଇଟା ସିଏ
ଆଜ୍ଞା, ହୁଁ ହୁଁ।
ଆୟୋଜନ କରୁଛନ୍ତି ଆଜ୍ଞା, ଠିକ କଥା କହୁଛନ୍ତି ଆପ ଆମେ ମଧ୍ୟ ଇଚ୍ଛୁକ ନାହୁଁ। କିନ୍ତୁ
ମୋର ଥିଲା।
ନାଇଁ ଆଜ୍ଞା ଆମକୁ ଆଜ୍ଞା ଆଜ୍ଞା ଆମକୁ ହାଡି ଭାଇ ଯୋଗାଯୋଗ କରିଥିଲେ। ଆମର କହିଥିଲେ ଆଜ୍ଞା ଖେଳିବାକୁ। ତେଣୁ ଆମେ ଟିକେ
ଆଜ୍ଞା, ହେଲେ ମୁଁ ଦେଖିବାକୁ ପାଇଲି ସେ ଆଜ୍ଞା ଇଏ ଯୋଉ ଫୁଲ ମା ଆମେ ତ ସେଇ ଉପରେ
ଆଜ୍ଞା ଆଜ୍ଞା।
ଏତେ ମୁଁ କିଛି ବଝିପାରୁନି ଆଜ୍ଞା।
ହୁଁ ହଁ ଆଜ୍ଞା, ନାଇଁ ନାଇଁ ଆମକୁ ସେ ମଧ୍ୟ କହିଥିଲେ, ଆମକୁ ସକାଳେ ମଧ୍ୟ ଡାକୁଥିଲେ ଆଜ୍ଞା। କିଛିଟା କ୍ରୀଡା କରିବା ପାଇଁ ଡାକୁଥିଲେ ଆମର ଆମର କୁନୁ ଭାଇନା। ଆମେ ତାଙ୍କୁ ଯେହେତୁ ମନା କରିଦେଲୁ।
ଆମ ଆମେ -ଆମେ -କି -କି - କ୍ରୀଡା କରିବାକୁ ଆ ଆସିଥିଲୁ ଆଜ୍ଞା। ତିନି ଚାରି ଜଣ ମିଶିକି କ୍ରୀଡ଼ା ଆ
ହଉ ଆପଣ କ୍ରୀଡ଼ା କରୁଥିଲେ ତାହଲେ ଆପଣ, କିଏ କିଏ ଆଜ୍ଞା?
ବୁଝିଲେ ଆଜ୍ଞା? ଆଜ୍ଞା ଆଜ୍ଞା। ଆଜ୍ଞା ମୁଁ
ହଁ ଆପଣ ତାହେଲେ କ୍ରୀଡ଼ା କରୁଥିଲେ ସକାଳୁ?
ସମ୍ପର୍କରେ ଯୋଗାଯୋଗ ଗ କରିବେ, ଯୋଉ ଭ
ଓହୋଃ।
ଭଦ୍ର ବ୍ୟକ୍ତି ଜଣକ ଆଉ ଆମର
ଭାଇ ଜଣଙ୍କ ଆଜି ତାଙ୍କର ଷ୍ଟୋରି ଆସିଥିଲେ, ହେଲେ ସେ ଆଜ୍ଞା ଆମ ସହ ଖେ
ଆଜ୍ଞା। ସେ
ଖେଳି ପାରିଲେ ନା
ହଁ ଆଜ୍ଞା ଆଜ୍ଞା। ସେ ମଧ୍ୟ ଖେଳ ଛାଡ଼ି ଦେଇଛନ୍ତି ବୋଧ ହୁଏ, ବହୁତ ଦିନ ହେଲାଣି ସିଏ ଖେଳୁନାହାନ୍ତି ଆଉ।
ମତେ ତ ଆଜି ବହୁତ ଆଶ୍ଚ
ହୁଁ।
ଆଶ୍ଚର୍ଯ୍ୟଜନକ, ସାଢେ ନଅ ରେ ଫୋନ କରି- କ- କ -କ କହୁଛନ୍ତି ତମେ ଯୋଉ ଖେଳ ଖେଳିିବା। ମୁଁ ଆଜ୍ଞା
ହଉ ଆଜ୍ଞା, ଓହୋଃ। ଆଜ୍ଞା ସେ ଆଜ୍ଞା କହିଛନ୍ତି?
ଡାକିଲେ ଖେଳ ଖେଳିବା ପାଇଁ।
ହୁଁ। ହଁ କେବେବି ଡାକିଲେ, କିଛିଟା କାରଣ ଥିବ ବୋଧହୁଏ। ନା ସେ କୁଣି ଆଉଥରେ ପୁନରାବତ୍ତି କରୁଛନ୍ତି ଖେଳ ତାଙ୍କର?
ଆ ସେ ନା -ନା ସେ ଆଜ୍ଞା, ଆଜ୍ଞା ସେ ଖେଳକୁ ଡାକିକି
ହୁଁ।
ଆପଣ ଆସିବେ ମୁଁ ସେ ଉଁ ତବୁ ଗମନ କରୁଛି ମୁ କହିଲି ଆଜ୍ଞା ବର୍ଷ୍
ଓହୋ ଆ ହଁ।
ଇଏ ସେଇ ବର୍ ତାଙ୍କ ଘରକୁ ଗମନ କଲେ।
ଆ ଭଦ୍ର ବ୍ୟକ୍ତିଙ୍କ ଓ ଭଦ୍ର ବ୍ୟକ୍ତିଙ୍କ ଘରକୁ ଗମନ କଲେ। ଆଜ୍ଞା ଆଜ୍ଞା ଆମେ ଦେଖୁଚୁ ଆଜ୍ଞା ଆମ୍ କୁ ମଧ୍ୟ ଡାକୁଚି। ଥିଲେ ଆମର ଯେ ମିତ୍ର ଅଛନ୍ତି ଆମର ସୂର୍ଯ୍ୟ ଭାଇ ଆମେ ଯେହେତୁ ବର୍ଷା ହଉଥିଲା ଆଜ୍ଞା ଆମେ ଶୋଇକି ଉଠିଥିଲୁ ସାଙ୍ଗେ ସାଙ୍ଗେ। ତେଣୁ ଆମେ ଯାଇ ପାର୍ ଲୁ ନାହିଁ ଆଜ୍ଞା
ତାଲ୍‌ ଜଣଙ୍କ ଆଜ୍ଞା ତାଙ୍କର କଣ ଗୋଟେ ହୋ ହୋଇଚି ତାଙ୍କ ପାଖରେ ତାଙ୍କ ମନଟା ଅଲ୍‌ଗା
ହ ହ
ମୋଟେ ତାଙ୍କ ମନ ଜମା ଆସ୍‌
ଓହୋ ଆଜ୍ଞା ସେ ଦେଲାଣି ଆଜ୍ଞା ଆଜ୍ଞା ନିଶ୍ଚିତ୍ ଏବେ ଟିକେ କଳା ଏବେ ଯିିବାକୁୁ କିଛି କହୁଥିଲେ ଦିଦି ନା କଁ?
ମ୍ୟାସେଜ୍ ଯାେଉ ଠିକ୍ ତାଏ ଏକେ ବର୍
ସାରେ ଆଜି ଟିଏ ହେଲେ ଏତେ ବର୍ଷରେ ସେ ଆମ ସ ତ ଭ୍ରମ ନ କରି ସେ ଡେଲାଙ୍ଗ ଯିବାକୁ ବହୁତ ଇ
ହୁଁ ହ
ପିଛୁ କହୁ
ଓହୋ ଆଜି ସେ ଡେଲାଙ୍ଗ ଯିବ ବୋଲି କହୁଥିଲା କି? ନିଶ୍ଚିତ ହାବରେ ଆମର ଆମର ପାଉ ଭାଇ ତାଙ୍କ ସହିତ ଯିବାକୁ ନିଶ୍ଚିତ ଭାବରେ ଉତ୍ସୁକ ଥିଲେ।
ଫାଉଆ ଫାଉଆ। ହଇତା ଆଗୁ ତାଙ୍କର କଣ କାର୍ଯ୍ୟ ରହିଥିବାରୁ।
ହୁଁ
ହୁଁ।
ତମ ପାଉ ଭାଇ ଆଜ୍ଞା ଡେଲାଙ୍ଗ ପଳେଇଚନ୍ତି ଆଗୁଆ
ଜାନ୍ ଥିବ।
ଆ ନିଶ୍ଚିତ ହାବରେ ତାଙ୍କର କିଛି ପିକଚଟା ର ରହିଯାଇଛି ଏ ବେ କିଛି ଦିନ ହବ।
ଓ ହ
ଘରେ ଅଛନ୍ ଟି?
ଓ ହୋ ଡେଲାଙ୍ଗରେ ରେ ଅଛନ୍ତି ନିଶ୍ଚିନ୍ତ ଭାବରେ ତାଙ୍କୁ ଟି ସେତ ଦୂର କରିବାକୁ ଯାଇଛନ୍ତି ବଉଧୁ ଡେଲାଙ୍ଗ।
ଦେ ଆଜ୍ଞା ଆଜ୍ଞା ମତେ ଆଜ୍ଞା ସେୟା ଲାଗୁଛି।
ଆଜ୍ଞା।
ହେଲେ ଆପଣ ଜ ଆମ୍ଭଙ୍କ ଆମ୍ଭ।
ଫଳ ହେଇ ପିରା ନାହି।
ନାଇଁ ଆଜ୍ଞା ଆମେ ସେ କଥା ଆଜ୍ଞା ଶୁଣିନାହୁଁ କି ଜାଣିନାହୁଁ। ତେଣୁ ଆମେ କିଛି କହିପାରିବା ନାହିଁ ଆଜ୍ଞା। ଏଇଆକୁ ଭାଇ ମାନେ କହୁଥିଲେ ମତେ ଟିକେ କହିଦେଇନଥାନ୍ତୁ।
ଶୁଣିଲୁ ଭଦ୍ର ବ୍ୟକ୍ତ ଏଇ ବର୍ଷାରେ ଆପଣ ଆପଣ କଣ ସେ କହିଲେ ଆମେ ଆଜ୍ଞା କରିପାରିବୁନି।
ନାଇଁ ନାଇଁ ଆଜ୍ଞା ନିଶ୍ଚିତ ନିଶ୍ଚିତ ଭାବରେ ଆଜ୍ଞା ଆପଣ ଶୁଣନ୍ତୁ।
ଅଲଗା କିଛି
ଆଜ୍ଞା ଆପଣ ଯୋଉ କହୁଥିଲେ ଭୋଜି ଭାତ ଆଜ୍ଞା ସେଇଟା କେବେ ସଂଯୋଗ ହୋଇପାରିନଥାଏ। କିନ୍ତୁ ଏବେ ସମସ୍ତ ପଖ୍ୟ ରେ ବି କିଛିଟା ଅର୍ଥ ରାଶି ଯୋଗାଡ ହେଇଥିବାରୁ ସମସ୍ତେ ଆଜ୍ଞା କହୁଚନ୍ତି ଭୋଜିକରିଆକୁ। ଆଜ୍ଞା। ଆପଣ ହୁଅନ୍ତୁ କିମ୍ବା ଆମର ଇଦୁ ଭାଇ ହୁଅନ୍ତୁ। ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଉ ଆମର ଭଦ୍ର ବ୍ୟକ୍ତି ଜଣେ କୁହନ୍ତୁ କିମ୍ବା ଆମର ଯୋଉ ବ୍ୟକ୍ତି
ବ୍ୟକ୍ତି ଇଛୁକ ଆଜ୍ଞା।
ଆଜ୍ଞା ଇଛୁକ ଟିକେ ହଉଛନ୍ତି ଏଇଟା ଭାଇ ସଫଳ ଆଜ୍ଞା ହେଇପାରିବନି ଏଇଟା ସଫଳ ମଧ୍ୟ ହେଇପାରେ।
ଆୟୋଜନ ରାଜ୍ୟ କୁ ଆୟୋଜନ କରିବାକୁ
ହଁ କହ।
କାଲି ପହଦିନ ଅଛୁ କାଲି ଆପଣଙ୍କ ଯାଆ
ହୋଇପାରିବନି।
ଆଉ ଆଜ୍ଞା ନିଶ୍ଚିତ ଭାବରେ ତାଙ୍କ ଘରେ ଆଜ୍ଞା ନିଶ୍ଚିତ ଭାବରେ ରହିପାରିବ। ଆଜ୍ଞା ସାତ୍ ଛାତ ଉପରେ ଆମେ ନଲେ ପାଲ ଟାଣିଦବା।
ହଁ।
କିଛି ଅସୁବିଧା ହବହି ଆଜ୍ଞା।
ଆନ୍ ନିରାମିଷ ହୋଇଥାରି। ତିନ୍ ତାଙ୍କ ଘରେ ଆଜ୍ଞା।
ନିଶ୍ଚିତ ହୋଇପାରିବ ଆମିଷ ଆଜ୍ଞା ନିରାମିଷ ସବୁ ହେଇପାରିବ। ଆମେ ତାକୁ ଘରେ ମାଗିଆ ଭୋଜି ସାମଗ୍ରୀ ସମସ୍ତ ଜିନିଷ ପ୍ରକାର ଅଛି। ଯାହା ଚୁଲିରେ ଦେଖିପାରିବା ଆମର କଡେଇ ଦେଖିପାରିବା ସବୁ କିଛି ଏଇ ଅଛି।
ୟ୍ୟାଙ୍କ ଦେହ ବେଳେ କିଛି ଆଜ୍ଞାତ୍ ଆଜି ଆମର ରିତ କାଲି ଯଦି ଭୋଜିର
ହ ଭଲ ବହୁଟି ଭଲ ହୁଅନ୍ତା ଆଜ୍ଞା, ହଁ ଆପଣ ଠିକ୍ କଥା କହିଚନ୍ତି। ହଁ ଠିକ୍ ଅଛି ଆମ୍ ଆ ଆପଣ ଆଜି ଆସୁନାହାନ୍ତି ଯଦି ବର୍ଷା ଯଦି ନ ହବ ଆପଣ ଆସନ୍ତୁ ଆଜ୍ଞା।
ହଁ ଆଜ୍ଞା ଆଜ୍ଞା ମୁଁ ଭାବୁଚି ନା ଆପଣ ଆଜି ଟିକେ ଟିକେ କଲେ ଭଲ ହୁଅନ୍ତା ଆମେ ସେଇଟି ଟିକେ ବସି ଥଟଲ ହେଲା ଆକାଶ ତଳେ।
ଯଦି ଆଜ୍ଞା ବର୍ଷା ଯଦି ନହେଲା ଯେ ଆମେ ନିଶ୍ଚିତ ଭାବରେ ବସିପାରିବା ଆଜ୍ଞା। ଭାସ୍କରେଶ୍ଵର ବନ୍ଧୁ ଆଁ ଆଜ୍ଞା ହଉ ଠିକ୍ ଅଛି।
ଭଦ୍ର ବ୍ୟକ୍ତି ଜଣଙ୍କୁ ଧରିକି ଆ ଆସିଲେ ଆଜ୍ଞା ଆଜ୍ଞା ମୋର କାର୍ଯ୍ୟ ରହିଚି ମୁଁ ଆପଣ
ଆଉ ନିଶ୍ଚିତ ଭାବେ।
ନମସ୍କାର ଆଜ୍ଞା ଆଜ୍ଞା ନମସ୍ ନମସ୍କାର ଆଜ୍ଞା।